ବୁଝି ପାରୁଛୁନା କଣ?
ହେଲୋ।
ହୁଁ।
ଆଉ କୋଉଠି?
ଏଇଠି ବାହାରେ ବସିଛି ମ ଗରମ ଲାଗୁଛି ଘରେ ଯେ ଏଇ ଆଡ଼େ ଆସିଛି ବାହାରକୁ
ବାହାରେ? ହଉ କଁ ଖବର ଆଉ?
ଖବର କିଛି ନାହିଁ ପିଲା ମ୍ୟାଚ୍ ଜିତିଥିଲେ ତ ଭୋଜି କରୁଛନ୍ତି ଆଜି।
କଣ କଣ?
ଆଉ ତାକୁ ଚିକେନ୍ କରିବା ଆଉ କଣ ଆଉ କରିବେ।
ଆଉ ଟିକେ ବଢ଼େଇ ହେଲଣି ଟିକେ
ନା ଆଉ କଁ ପଢ଼େଇବ ଆଉ
ହେ ହେ ହେ ହେ ବଜେଟ୍ କମ୍ ତାହେଲେ ଉ?
ହୁଁ। ଆରେ ତମର ଏପଟ ରାସ୍ତା ଦେଖିଛ ନାଇଁ କେତେ କଦର୍ଯ୍ୟ ହେଇଛି।
କୋଉ ପଟ ସେପଟ?
ହୁଁ ତମ ବିଲ ଆଡେ଼ ଯୋଉ ରାସ୍ତା ଯାଇଛି।
ହଁ ତ ମୁଁ ଯାଇନି କାମ କେତେ କିଛି କଣ କରି ଯିବି।
ମାନେ ତୁ ଚାଲିକି ଯାଇପାରିବୁନି ଯୋଉଭଳିଆ ହେଇଛି।
ତାପରେ ଚିଣ୍ଟ ଘରତ ଫସଲ ଫସଲ କରୁଥିଲେ ଆଉ କରୁ ନାହାନ୍ତି ଆଉ କଣ କରିଆଡେ ଯିବୁ। ହ୍ୟାଲୋ।
ଆଉ ମାନେ, ହଁ।
ଏରା ବୋଧେ ଏରା ତମ ସାଇ କରିବା କଥା ଗାଁ ଅଛନ୍ତି।
ଆଜି ଦେଖୁନୁ ସେ କି ପ୍ରକାର ନ୍ୟାୟ କଲେ ତାକୁ। ଦେଖୁନୁ କି ପ୍ରକାର ନ୍ୟାୟ କଲେ କିଛି ନେନା ନିଜେ ନିଜେ ବୁଝିଆଜ ଶଳା
ଏମିତି ବୁଝେ କଣ ଆଉ କଣ କହିବୁ। ମାନେ ଗୋଟେ ଗାଁ ଗାଁ ଗାଁ କାମ ଗୋଟେ ହଉଛି। ମାନେ ମାନେ ଲୋକ ପର୍ସନାଲ ହେଲା ଭଳିଆ କହି ଆଇବେ ତମ ପାଖକୁ ଆଉ।
ସେଇଟା ପରେ ସେ କହୁଛନ୍ତି କଣ ନା ତାଙ୍କର ତ ହଉଛି ଆମର କଣ ଯାଇଛି।
ବୁଝିପାରିଲୁନିକି ସେମିତି ଆଉ।
ହଁ ଆଉ ଯଦି ତାଙ୍କ ଘର ଆଗ ଏମିତି ହେଇଥାନ୍ତା ସେ କହନ୍ତେ କି। ହୁଁ।
ଦେଖି ଏନା ଦେଖି ଗୋଟେ ଏ ଏ ଗାଁ ତ ଦେଖି କଣ ରୋଡ଼ ଟା ଖରାପ ହବ ଦେଖି ଦେଖ କି ପର୍ସନାଲ ହବ ଏଇଟା ସଭାରେ ପଡ଼ିବନି ବୋଲେ।
ଆମ ଘର ଆଗରେ ନା ଜଙ୍ଗେ ହବ ଗାତ ହେଇଛି।
ହେ ହଁ ମାନେ ସେଠି ଯୋ ଯୋଉ ଅ ତମ ତମଟା ନା ଯୋ ଜୋରରା ଧରିଆ।
ଆମ ଘର ଆଗରେ ଏବେ।
ଓପା ତମ ଘର ଆଗ ଟା ଟିକେ କ୍ଲିନ୍ ଥିଲା କଣ ଏମିତି ହେଲା ମ।
ଏ ତମେ ଏଇ ଯୋଉ ବଡ଼ ଗାଡ଼ି ନେଇକି ଏମିତି କରିଦେଇଛନ୍ତି ଆଉ।
ଶଳା ତମଟ ତମଟା ପୁରା କ୍ଲିନ୍ ଥିଲା ତମର ସେଇଠି ଏତିକ ନୁହଁ।
ହଁ ଏବେ ଯୋଉ ପାଣି ପାଇପ୍ ପାଇଁ ଯାଇଥିଲା ଯୋଉ ଖୋଳିକି ନେଇଥିଲେ।
ହଁ ହଁ।
ତାପରେ ସେଇ ମାଟି ଗୁଡ଼ା ପକେଇ ଦେଇଛନ୍ତି। ଇଏ ଗାଡ଼ି ନେଇକି ଯାଇଛନ୍ତି ଯୋଉ ପୁରା ଦବେଇକି ଆଉ ଅବସ୍ଥା ନାହିଁ।
ସା କଣ କରୁ ରୁ
ଆ ଚାଲିକି ଯାଇହଉନି ବା ବହୁତ କାଦୁଅ ହେଇଛି।
କୁଆଡେ କହିବା ଉଁ ଗୋଡ଼ ଫୋଡ଼ ଚିରୁ
କହନା କ ଆଇରେ ମୁଁ ସେ ଯୋଉ ଗୋଡି ଗୁଡା ଗଦା ହେନଥିଲା କି ରାସ୍ତାକୁ ଟିକେ ରହିଯାଇଥିଲା ମୁଁ ତାକୁ ସେଇଠୁ ସବୁ ସାଇଟି କଲି ହେଠୁ।
ହଁ।
ଇଏ ଯେମିତି ଗାଡ଼ି ନଉଚନ୍ତି ସ ଚଢ଼େଇ ଦେବେ ବୁଡ଼ି ଗଦାଉପରେ।
ହେ -ହେ-ହେ ତମେ କହିବନି ସାଇଟି ସାଇଟି କି ରହୁଚନ୍ତି।
ହଁ ବା ମୁଁ ଥିଲି ଦେଖୁଚି ତଥାପି ସେଉଠୁ ନେଇଗଲେ ତାପରେ।
ଅଁ ହଁ ଗୋଟେ ହଁ ମାଡ଼ ଉଡିଲା ଆଉ ଗାଁ ଲୋକଟା ଏମିତି ଯଦି ମୁଣ୍ଡ ଚଢ଼ିବ ବେଲେ ତାକୁ କଣ କରିବୁ?
ଥରେ ଦିଥର କହିବ ଆଉ କେତେ ଥର ସହିବମ।
ଆବେ କଣ ମନ୍ଦିର ପ୍ରତିଷ୍ଠା କରିବ ବୋଲି କହୁଥିଲେ ଏବେ ଆହୁରି।
ହଁରେ ଏତେ ସୁଜିଚି ଦୁଇ ତାରିଖକୁ ବାର ତାରିଖ ମାନେ ଏଇ ଯୋଉ ଗାଁ ନାଁ ରେ ଆଉ ସେ ଯୋଉ ଦୀପୁନୁ ଭାଇ ତା ବଡ଼ବାପା ନାରେ। କରଣ ଏଇ ଦିଟା ସୁଜୁଚି ଦୁଇ ତାରିଖରେ ମା ମାନେ ଉମ୍ ପୁରା କାମ ହେଇଯିବ ଆଉ ଦୁଇ ତାରିଖରେ ଭିତରେ ଆଉ।
ମାନେ ପ୍ଲାଷ୍ଟର ଏକା ସବୁ ହେଇଗଲାଣି?
ନାଇଁ ନାଇଁ ମନ୍ଦିର ପ୍ରତିଷ୍ଠା ବଲେ ଏଇନା ହବନି। ଏଇଁନା କଣ ହବ କହିଲୁ ମତେ ଲାଗୁଚି କହିପାରିବିନି ପ୍ରତିଷ୍ଠା ଓ ଯୋଉ ଯୋଉ ଚୁଡାଜ ନୁହଁ
ହଁ।
ଯୋଉ କହୁଚନ୍ତି ଆମର ଯୋଉ ମୁଣ୍ଡି
ହଁ।
ହଁ ସେଇଟା ମାନେ ସେଇଠି ଆମର ଏଟା କଁ କହୁଚନ୍ତି ମୋର ମନେ ପଡ଼ୁନି ସେଇଠି ମାନେ ଧାନ ଫାନ ଯିଏ ଯାହା ଜାଣିବ ସେଇ ଉପରେ ପକା ହବ ପରା।
ହଁ ଯୋଉ ଦଧି ନଉଥିବ ବସେଇିବା କଥାତ?
ହଁ ହଁ ହଁ ହଁ ସେଇ ଦଧିନଉତି। ଏଇଠି ଯେ ମତେ ଲାଗୁଚି ମୋ ମନ୍ଦିର ପ୍ରତିଷ୍ଠା ହବ ମୋ ଦିନ ସରିଯାଇନଥିବ କାମକି ହଁ ଭୋଜି ଭୋଜି ସିଏ ଦେବେନା ସିଏ କହିଚନ୍ତି ଯେତେ ଲୋକ ସିଏ ଦେବେନା।
ଯାହା ହଉ ଯାହାହଉ ଗୋଟେ ବଡ଼ ଭୋଜି ହବ ଏବେ ହଉ।
ହଁ ଆମ ଗାଁ ଗୋଟାଆଙ୍କ ଆଉ ବ ବାହାରୁ ଯେତିକ ଏଇ ପା ଅଠର ଖଣ୍ଡ ମଉଜାରୁ ଏଇ ସାତ ଆଠ ଜଣ ଖାଲି ଭଦ୍ର ଲୋକଅରା ଆସିବେ।
ଓହୋ।
ଏତିକି ଆଉ।
ଭଲ। ଆଜି କଣ କଉଥିଲେ ଆଜି ଚାନ୍ଦା କରିବେ ବୋଲି?
ଚାନ୍ଦା?
ହଁ ସେଯୋଉ ଷ୍ଟିଲ ରିଲିଙ୍ଗ ଗୁଡ଼ା ଭାଙ୍ଗିବେ।
ହୁଁ ନାଁ ମୁଁ କାଇଁ ଶୁଣିନି।
ଆଁ ପଛରେ କହିଲେନି?
କେଜାଣି ମୁଁ ଠିଆ ଖେଳ ଦଉଥିଲୁ ବ୍ୟସ୍ତରେ ମୁଁ ଆଉ ଶୁଣିପାରିଲିନି ଆଉ।
ହେ କଣ ପାଇଁ ତମେ ଯାଉଚ ମିଟିଂରେ।
ହେଃ
ହୁଁ। ତୁ ଗୋଟେ କାମ କର ତୁ ନେକ୍ସଟାଇମ ଆମ ଗାଁରେ ସଭାପତି ହ।
ଇାସା ମରିଦେରୁ‌-
ହ ବଡ ମାଛ ଦେବେ ଯେ।
ଆଉ ଗୋଟେ କେସ୍ ଟା ବି ପହିଲାନି ଏଇ ଯୋଉ ସୁରପଡା ର ଜୟପଡା ଘର।
ତାଙ୍କର କଣ ନଥିଲେ ପରା!
ହଁ ହଁ ହଁ। ଏଇଥରକ କଣ ହେଇଛି ଜାଣିଛୁନା ନାଇଁ ଏଥରକ- ମାନେ! ଯିଏ ମାନେ ଗାଁକୁ ନ ଜଣେଇକି ଯିଏ ଆଗ ଥାନା କୁ ଯିବନି ଏ ମାମଲାରେ ତାଙ୍କୁ କେତେ ପଡିବ ଫାଇନି?
ଯାହା ହଉ। ତୁ ହେଲେ ଲୋକ ସମ୍ଭାଳୁଛନ୍ତି।
ହୁଁ ଆଉ ଦେଖୁ ଗାଁ ରେ ତୁ ଭାବୁଛୁ ଗାଁ ଲୋକଙ୍କୁ ଡରିବେ ଇଏ।
ହଁ।
ଯଦି ନ୍ୟାୟ ବିଚାର ଥାଆନ୍ତା ବଲେ ସେ ଏମିତି ହୁଅନ୍ତେ କି?
କିଛି ନହିଁ ଯାଉନୁ।
ହଁ ସେ ପୁଅ ଯାହା ହଉଛି ମାନେ ସ୍ତ୍ରୀ ଗୋଟେ ସ୍ତ୍ରୀ ବୁହା ତୋଟୁ ନର୍ମାଲ ନର୍ମାଲ ଗଲାରେ ପଥଟା।
ସେଇଟା ପୁରା କିିଛି ହେଇନି ଏଇଟା ସାଧାରଣ କଥା।
ହଁ ଏଇ ତାକୁ ମାରିଦଉଚି ସେ ତାକୁ ମାରିଦଉଚି ସୁଝିଗଲା ସଇଲା।
ହଁ।
ଏ ବର୍ତ୍ତମାନ ଏଇ କଥାଟା ଥାନାକୁ ଯାଇଥାନ୍ତା କ ହେଇଥନ୍ତା ଜାଣିଚୁ।
ତଥାପି ତ ଲୋକଙ୍କ ମୁଣ୍ଡରେ ପସ ସେ କଣ କରିବେ ନିଜ ବିଚାର ଶକ୍ତି ସେ ଯେମିତି କାମ କରୁନି ସେଇଭଳିଆ।
ତମେ କଣ ବି ଅନ୍ୟ କାହା ପାଇଁ ତାପରେ ହାତ ଉଠେଇବା କ କଣ ଆବଶ୍ୟକ?
ହୁଁ ହୁଁ। ହୁଁ।
ମାନେ କାମ ଯା ର ସିଏ ତା ବାଟରେ ଇଏ ତୁ ଛାଟା କୁ ଗାଁ ରେ ଗାଁ ମାନେ ନିଜେ ନିଜ ଭିତରେ ଖାଲି ଗଣ୍ଡଗୋଳ ହଉଛନ୍ତି।
ହୁଁ।
ଏଇ ମଶା ମାନଙ୍କର ରାତି କି ଦେଖା ହାଉଛି ନା କଣ?
ହେଁହେଁହେଁ। କାମୁରୁଛନ୍ତି ଏପଟେ
ବାବାରେ ଯୋଉ ମଶା ହଉଛନ୍ତି ଖାଲି ଗୀତ ଗାଉଛନ୍ତି କାନ ପାଖରେ।
ମହିଲ ଆମ ନାଇଁ ଏପଟେ ମଶା ନହିଁ। ମୁଁ କାଲି ଛାତ ଉପରେ ଶୋଇନଥିଲି କି? ମୁଁ ଭାବିଲି ମସା ହେବେନି। ଉପର ଛାତରେ ଏତେ ମଶାହଉନାହାନ୍ତି ଆଉ ମ ବ ମୁଁ ମୁଁ ମଝିରେ ଶୋଇଥିଲି ବୋପା ମା ଆଉ ଜାଗା ନାହିଁ ଆଉ ମାନେ ଖାଲି ପୋଡୁଥିବ ମୋ ଦେହ ମୁଣ୍ଡ ଖାଲି ପଳେଇ ଆଲି ବେଲି।
ଆମ ବାରିପଟେ ବିରେ ପ୍ରବଳ ମଶା ହେଇଛନ୍ତି।
ହଁପରା ଏଇ ପାଖପାଖି ପରିସ୍ରା କରୁଛନ୍ତି ଏଥିପାଇଁ ମଶା ରହୁଛି।
ପାଖ ପରିବେଶ ଅସନା କରିବେ ତ ମଶାତ ନିହାତି ହେବେ।
ଆମ ଆମ ଏଇ ମାନେ ବାରିଆଡେ ଟିକେ ଗଲେ ହବନି ଏଇ ପାଖରେ ଏମିତି ରାତିରେ କିଏ ଦେଖୁଛି ସମସ୍ତେ ଭାବିଲେ ଏମତି କଣ ହବ? ଖାନ୍ତୁ ମଶା।
ନି ନିଜ ପରିବେଶ କୁ ନିଜେ
ଏ ପରିହର ଯୋଉ ନୁହଁ ତାଙ୍କର ସମତେ ଆମ ଦା ଆମ ଏଇ ମାନେ ଘର ଦାଣ୍ଡରେ ଏଇଠି ଏକ ପରିସ୍ରା କରୁଛନ୍ତି।
ନିଜ ପରିବେଶ ଟା ନିଜେ କେମିତି ଠିକରେ ରଖିବ ହେଟା ଦେଖିବ ନା ଆଉ।
ଇଆଡେ ମଶାରା କୋଉଠି ହେବେ ଆଉ ଦାଣ୍ଡ ପିଣ୍ଡା ରେ ଆଉ ଶୋଇ ହଉନି ବି ମଶା
ତାଙ୍କର କଣ ପାଇଖିନା କରିନାହାନ୍ତି?
କରିଛନ୍ତିଯେ ଏପଟକୁ ଧାଉଁଛନ୍ତି।
ଛିଃ ଛିଃ ଏତେ ଅପରିଷ୍କାର ଲୋକ ଗୁଡାକ।
ହଁ।
ହଉ ରଖୁଚି।
ହଁ ହଉ।